ଏଲୋ ହାଲୋ।
ହ୍ୟାଲୋ।
ଆଜ୍ଞା ନମସ୍କାର ଆଜ୍ଞା।
ନମସ୍କାର ମ୍ୟାଡ଼ାମ୍।
ହୁଁ କେମିତି ଅଛନ୍ତି?
ଭଲ ଅଛି ମ୍ୟାଡ଼ାମ।
ହଁ ମୁଁ ବି ବହୁତ ଭଲ ଅଛି ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ବି ଆମ ଘରେ ବି ସମସ୍ତେ ବହୁତ ଭଲରେ ଅଛନ୍ତି ଆପଣଙ୍କର ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ବି ବହୁତ ଭଲ ଅଛନ୍ତି ମାଡ଼ାମ୍ ସମସ୍ତେ।
ଆଜ୍ଞା।
କେବେ ଆପଣଙ୍କ ଘର ମାନେ ଗାଁ ଗାଁ କି?
ହଁ ଆମ ଘର ଗୋଟେ ଗାଁ ରେ ଅଛି ଆଉ।
ଆଜ୍ଞା ହେଲେ କେବେ ମତେ ଆପଣଙ୍କ ଗାଁକୁ ବୁଲିବାକୁ ନେବେ?
ଆଜ୍ଞା ଆଜ୍ଞା ନିହାତି ଆଜ୍ଞା। ଆପଣ ଆପଣ ଯେତ ସେତେବେଳେ ବି ମାନେ ଖାଲି ସମୟ ଅଛି ଆପଣଙ୍କ ପାଖ ପାଖରେ ମତେ କହିବେ ଯିବା ବୁଲିବା ପାଇଁ ଆଉ।
ଠିକ ଅଛି।
ଆଜ୍ଞା‌। ଆଉ ଏ ମାସରେ ତ ଏ ଋତୁରେ ତ ମାନେ ଆମ୍ବ ଆଉ ଲିଚୁ ବହୁତ ଖାଇବାକୁ ମିଳୁଛି।
ଆପଣଙ୍କ ନା ମୁଁ ମୁ। ମୁଁ ତ ଏ ମାସରେ ଖଇନି ଆମ୍ବ ଖାଇଛି ହେଲେ ଲିଚୁ ଖାଇନି ଆପଣଙ୍କ ଆପଣଙ୍କ ଯୋଉ ଜାଗାରେ ରହୁଛନ୍ତି ସେ ଲିଚୁ ହୁଏ?
ଅ ଲିଚୁ ତ ହୁଏନି। କିନ୍ତୁ ମୁଁ ମୁଁ ମାନେ ଯୋଉ ବଜାରରୁ ଲିଚୁ ଆଣିକି ଖାଏ ମୋତେ ଲିଚୁ ବହୁତ ପସନ୍ଦ।
ଅହୋହୋ ମତେ ଆମ୍ବ ବହୁତ ପସନ୍ଦ।
ମତେ ଆମ୍ବ ବି ବହୁତ ପସନ୍ଦ ଆଉ ଲିଚୁ ବି ବହୁତ ପସନ୍ଦ ଆମ୍ବଠୁ ବେଶୀ ଲିଚୁ
ଲିଚୁ ପସନ୍ଦ ଓହୋ ବୁଝ ବୁଝୁଛି ଆପଣଙ୍କ କଥା।
ଆମ୍ବ ଆମ୍ବ ମାନେ ମତେ ଗୋଟେ ଗୋଟେ ଜିନିଷ କରିକି ଖାଇଲେ ବହୁତ ଭଲ ଲାଗେ। ଯେଉଁ ଲେମ୍ବୁ ଲୁଣ ଲେମ୍ବୁ ଲୁଣ ଲଙ୍କା ଦଳିକି ସେ ଯୋଉ ଆମ୍ବକୁ ମାନେ ଟିକେ ଟିକେ ପାଚିଲା ଆମ୍ବକୁ ମାନେ ପଖାଳ ଭାତ ସାଙ୍ଗରେ ଖାଇଲେ
ଓ ମାନେ ସ୍ବର୍ଗ ଶାନ୍ତି ସେ ଜିନିଷ ବୁଝୁଛି ଆପଣଙ୍କ କହିବା କଥା ମାନେ ମତେ ବି ଭଲ ଲାଗେ ହଁ ବ ଏଇ ପଖାଳ ଟିକେ ହେଇଥାନ୍ତା ତା ସହିତ କିଛି ଆଳୁ ଟିକେ ଭଜା ହେଇଯାଇଥାନ୍ତା ଆଉ ଏମିତି ଆମ୍ବ ଗୋଟେ ମିଲି ଯାଇଛି। ସେଟା ଗୋଟେ ହଁ ପୁରା ଶାନ୍ତି ସେଟା ସେଟା ଖାଇକି ନିଦରେ ଶୋଇଲେ ଆଉ ମଣିଷ ଉଠିବେନି ଜମା।
ହଁ ପୁରା ସତ କଥା କହୁଛନ୍ତି।
ହୁଁ ହୁଁ ହେଲେ ଆପଣ ଆପଣଙ୍କୁ କଣ ଭଲ ଲାଗେ ଏମିତି କଣ ଖେଲିବାକୁ ଭଲ ଲାଗେ?
ମତେ ଲୁଡ଼ୁ ଖେଳିବା ପାଇଁ ବହୁତ ଭଲ ଲାଗେ।
ଓହୋ ଆଜ୍ଞା ହେଲେ ଆପଣ ଲୁଡୁ ଖେଳନ୍ତି?
ହଁ।
ହୁଁ ହୁଁ।
ଆପଣଙ୍କୁ କଣ ଭଲ ଲାଗେ?
ମତେ ଏମିତି ନର୍ମାଲିରେ ଦେଖିବାକୁ ହଁ ଫୋନରେ କହୁଛନ୍ତି ଏମିତି କୋଉଠି କହୁଛନ୍ତି?
ମାନେ ବାହାରେ ଖେଳିଲା ଖେଳ ମଧ୍ୟ ଆଉ
ମାନେ ଏବେ ତ ଦେଖିବାକୁ ଗଲେ ଆମର ଆମର ଯୋଉ ମାନେ ଯୋଉ ଆମର ବୟସ ହେଇଛି ସେ ବୟସରେ ତୁ ଯାଇକି ବାହାରେ ଖେଲି ପାରିବାନି ନା।
ଆଜ୍ଞା।
ହଁ ତ ଫୋନରେ ହେଲେ ମତେ କ୍ୟାରମ ଭଲ ଲାଗେ।
ଆଜ୍ଞା।
ହଁ ହଁ।
ମତେ ଲୁଡୁ ଖେଳିବା ପାଇଁ ଭଲ ଲାଗେ।
କହୁଛନ୍ତି ଲୁଡୁ ଖେଲିବାଟା ନା ଗୋଟେ ଅଲଗା ପ୍ରକାର ମଜା ସେଠି ଚାରି ଜଣ ଥିବାର ଅଛି।
ହୁଁ।
ହଁ।
ଆଜ୍ଞା।
ହୁଁ।
ସେଇଟା ବହୁତ ଭଲ ଲାଗେ।
ହଁ ଆପଣଙ୍କୁ ବହି ପଢ଼ିବା କେମିତି ଲାଗେ?
ମତେ ବହି ପଢିବା ପାଇଁ ମାନେ ମତେ ବହି ପଢିବାଠୁ ବେଶୀ ମାନେ ଯଦି କିଏ ଗୋଟେ କିଛି ମାନେ କାହାଣୀ କହୁଥିବ ହଁ ତ ସେଇଟା ମତେ ଶୁଣିଲେ ବେଶୀ ଭଲ ଲାଗେ ମୋ ଜେଜେ ମା ଠୁ ମୋ ଛୋଟ ଥିଲା ସମୟରେ ଜେଜେମାଠୁ ବହୁତ କାହାଣୀ ଶୁଣୁଥିଲି ଏତେ ସୁନ୍ଦର ସୁନ୍ଦର କାହାଣୀ ମାନେ ମୋ ଜେ ଜେଜେ ମା ଜାଣିଛନ୍ତି ଏବେ ବି ଯଦି ମୁଁ ମାନେ ଘରକୁ ଯିବି ଜେଜେ ମା ଯଦି ଆସିଥିବେ ଘରେ ଥିବେ ତାହେଲେ ମୁଁ ଯିବି ତାଙ୍କ ସହିତ ପୁରା ଶୋଇ ପଡ଼ିିବି।
ଓହୋ ବହୁତ ବଢ଼ିଆ କଥା ଏ ଏତେ ବୟସରେ ଜେଜେମା ର ସୁଖ ମିଳୁଛି ଆମ ଘରେ ଜେଜେ ମା ତ ନାହିଁ କଣ କରିବା ବହୁତ ଦୁଃଖର କଥା। ଆଜ୍ଞା ଆଜ୍ଞା ହେଇଗଲାଣି ବହୁତ ବହୁତ ଦିନ ହେଇଗଲାଣି ସେ ଜିନିଷ।
ସେଇଟା ତ ବହୁତ ଦୁଃଖର କଥା।
ହୁଁ ହୁଁ।
ମୁଁ ତ ମୁଁ ମାନେ ଯେବେବି ଘରକୁ ଯିବି ଯଦି ଜେଜେ ମା ଆସିଥିବେ ତାହେଲେ ଆ ଆପଣଙ୍କୁ କହିବି ଯିବା ଘରକୁ।
ଠିକ ଅଛି ନିଶ୍ଚିନ୍ତ ଭାବରେ ଯିବି ଆପଣଙ୍କ ସହିତ। ଆଜ୍ଞା।
ମୁଁ ତ ଯେତେବେଳେ ବି ଯାଏ ମାନେ ଜେଜେମା ମ ଏତେ ବସିବେ ପୁରା କୋଳେଇ ନିଅନ୍ତି। ତାଙ୍କ ସହିତ ପୁରା ଶୋଇବି। ତାଙ୍କ ଦେହ ଉପରେ ବି ମୁଁ ଚଢ଼ିଯାଏ। ସେ ମାନେ ଟିକେ ଅ ଟିକେ ମୋଟା ଅଛନ୍ତି ନା।
ହଁ ହଁ। ଭଲ ଲାଗେ।
ଆଜ୍ଞା।
ହୁଁ।
ତ ସେ ମତେ ନିଜେ ହିଁ ମାନେ ଆଉ ଯେତେବେଳେ ଛୋଟ ଥିଲି ତ ସେ କଣ କରୁଥିଲେ ନା। ତାଙ୍କ ପେଟରେ ମତେ ସେ ଝୁ ଝୁଲା ଝୁଲଉଥିଲେ।
ଓହୋ ରଖିକି ସେଟା ଗୋଟେ ସମସ୍ତଙ୍କ ପାଇଁ ଗୋଟେ ସ୍ମୁଥ। ତିହିି। ରହିଯାଏ ମ। ସେ ଜିନିଷ ସମସ୍ତଙ୍କ ପ୍ରାୟରେ ସୁଖ ମିଳିଥାଏ ସେ ସୁଖ ଟା। ଛୋଟ ଥିବା ସମୟରେ ସୁଖ। କଣ ହୁଁ।
ବହୁତ ଭଲ ଲାଗେ।
ତ ଗୀତ ଗାଇବା ଭଲ ଲାଗେ।
ହଁ ସେମିତି।
ହଁ ହଁ।
ଆପଣଙ୍କୁ ଗୀତ ଗାଇବା କେମିତି ଲାଗେ।
ନା ମୋର ସ୍ୱର ଭଲନାହିଁ ମୁଁ ଜାଣିଛି।
ହେଁ ହେଁ।
ହୁଁ।
ଚେଷ୍ଟା କରିଲେ ସବୁ କିଛି ଭଲ ହବ।
ଆଜ୍ଞା ଆଜ୍ଞା ଆପଣ କହିବା ଅନୁସାରେ ଠିକ୍ କହୁଛନ୍ତି ଆପଣଙ୍କୁ ଏମିତି ଗଳ୍ପ ଏକାଙ୍କିକା କବିତା ଏସବୁ ପଢ଼ିବାକୁ କେମିତି ଲାଗେ।
ମୋତେ ଗଳ୍ପ ବହୁତ ଭଲ ଲାଗେ ପଢ଼ିବା ପାଇଁ।
ଆ ହଁ।
ଏକାଙ୍କିକା ଗୁଡାକୁ ବି ମାନେ ଭଲ ଲାଗେ।
ମାନେ ଗଳ୍ପ ଭଲ ଲାଗେ ବୁଝୁଛେ। ଏକାଙ୍କିକାରେ କାହିଁକି ମାନେ ଅ ବହୁତ ଗୁଡା ଏମତି କଣ ନିର୍ଦ୍ଦେଶକ ଥାନ୍ତି। ମାନେ ପଟିକୁଲାଲି ଜଣ ଜଣଙ୍କୁ ନେଇକି
କରିବା ପାଇଁ
ଅଭିନୟ ହଁ ଥାନ୍ତି ତ ସେ ଜିନିଷ ଟିକେ ଭଲ ଲାଗେନି ଯେତେବେଳେ ଆମେ ଦଶମ ଶ୍ରେଣୀ ପଢୁଥିଲେ ସେତେବେଳର ଏକାଙ୍କିକା ଗୁଡିକ ଭଲ ଥିଲା ଯେମିତି ଦେଖିବାକୁଲେ ବୁଢା ସଂଙ୍ଖାରେ ଯୋଉ ଥିଲା ପାଠଟା।
ହଁ ଠିକ କହିଲେ। ମାନେ ଯୋଉ ଆମକୁ ପଢଉ ଥିଲେ ବି ଶିକ୍ଷକ ଶିକ୍ଷୟିତ୍ରୀ ସେ ସେମାନେ ବି ପୁରା ମାନେ ଛୁଆକୁ ଠିଆ ହେଇକି କରେଇକି ମାନେ ସେ ଅଭିନୟ ଭଳିଆ ପୁରା ଅଭି ଅ ଅଭିନୟ ମାନେ କଣ କହନ୍ତି ନାୟକ ନାୟିକା ଭଳିଆ। ପୁରା
ହୁଁ ମାନେ ସମସ୍ତଙ୍କୁ ଦେଖିବାକୁଲେ ସେ ସେ ଠଟା ନା ଗୋଟେ ପ୍ରକାର ପେଳାଦିନର ସ୍ମୃତି ସେଇଟା ଗୋଟେ ଟେ ଆମ ପାଇଁ।
ଦିନ ର ସ୍ମୃତି ହଜିଲା ଦିନର ସ୍ମୃତି ନାରୀ ବି ଗୋଟେ ଗଳ୍ପ ଥିଲା ବୋଧେ
ଅ ନା ନା ଗଳ୍ପ ନହିଁ ଏମତି ଗୋଟେ ପାଠ ଥିଲା ହଜିଲା ଦିନର କଥା ନା ଏମତି କଣ ଗୋଟେ। ଗୋଟେ ମଧୁବାବୁଙ୍କ ବୋଧେ। ହୁଁ ହୁଁ ହେଲେ ରାତିରେ କଣ ରୋଷେଇ କରିବେ ବୋଲି ଭାବିଛନ୍ତି?
ରାତିରେ ଆଉ କିଛି ରୋଷେଇ କରିବିନି ମାନେ ଯୋଉ ପଖାଳ ଥିଲା ବନେଇକି ରଖିଥିଲି ସେ ପଖାଳ ମାନେ?
ହୁଁ ରହିଯାଇଛି।
ଆଜ୍ଞା ସେଟାକୁ ମୁଁ ଖାଇବି ଟିକେ ମାନେ ଟିକେ ଭଜାଭୁଜି ଟିକେ କଣ କରିଦେଇକି
ହୁଁ ହୁଁ ଆମର ବି ସେମ। ନ୍ତି ଘରେ ମାନେ ଖାଇବାଟା ପଖାଲା ହିଁ ଭଲ ଲାଗୁଛି। ସେ ଆଉ ଯୋଉରା ଯୋଉ ପ୍ରକାରେ ଖରା ହଉଛି। ଛି କେବେ ଗ୍ରୀଷ୍ମ ଋତୁ କେବେ ସ ଗ୍ରୀଷ୍ମ ଋତୁ ସରିବ ବୋଲି ଅପେକ୍ଷାରେ ଅଛି ବା ବର୍ଷା ଋତୁ ଆସିଯାଉ।
ଆଉ ଏ ଗରମ ରେ ମାନେ କିଛି ଗରମ ଖାଦ୍ୟ ବି ଖାଇ ହଉନି ଟିକେ ଥଣ୍ଡା ଖାଦ୍ୟ ଯେଉଟା କିି ମାନେ ଦେହକୁ ବି ପୁରା ଥଣ୍ଡା ରଖିବ ସେଇ ଜିନିଷ ହିଁ ଭଲ ଲାଗୁଛି।
ହେଲୋ କୁହନ୍ତୁ ଆଉ କଣ ଆପଣଙ୍କୁ ସଜନା ଶାଗ କେମିତି ଲାଗେ।
ମାନେ ଆପଣଙ୍କର ଆପଣଙ୍କୁ କୋଉ ଜିନିଷ ପସନ୍ଦ ଲାଗେ ଖାଇବା ପାଇଁ।
ଖାଇବାକୁ ଆପଣ ଦେଖିବାକୁ ଗଲେ ଏବେ ନର୍ମାଲି ଯେଉଁ ପ୍ରକାର ଖରା ହଉଛି ନା ସେତେବେଳେ ଦହି ପଖାଳ ମିଳିଯାଆନ୍ତା ଆମ ଦେଖିବାକୁ ଗଲେ ଉଁ ଯୋଉ ବିରିୟାନୀ- ବିରିୟାନୀ ବହୁତ ପସନ୍ଦ ମତେ। ଆପଣଙ୍କୁ?
ମତେ ସବ ସବୁ ଜିନିଷ ବହୁତ ପସନ୍ଦ ମାନେ ଅ ଯଦି ଆପଣ କହିବେ ଅ ମାନେ
ହୁଁ।
ମାଛ ମାଂସ କୁ ଛାଡିଦେବେ ଆ ପିଆଜ ରସୁଣ କୁ ଛାଡିଦେବେ ତାହେଲେ ମତେ ଯୋଉ ଜିନିଷ ସବ ଆଣିକି ଦେଇଦେଲେ ମତେ ବହୁତ ଭଲ ଲାଗେ।
ହଁ ହଁ ବୁଝୁଛି ବୁଝି
ଫଳମୂଳ ବି ମୁଖ ଖାଇଦେବି କିଛି ଅସୁବିଧା ନାହିଁ ଆଜ୍ଞା।
ଆମ ଗୋଟେ ଏବେ କୋଇଲି ସ୍ୱର
ହଁ ମତେ ଏତେ ଟିକେ ଟିକେ ଶୋଭା ଯାଉଛି।
ମାନେ ପ୍ରକୃତି ଶାନ୍ତି ହୁଁ ହୁଁ ହୁଁ।
ଭଲ ଲାଗେ ମାନେ ଟିକେ ସେମତି ଟିକେ ପ୍ରା ପ୍ରାକୃତିକ ଜିନିଷ ଟିକେ ଶୁଣିଲେ
ଆଜ୍ଞା ହଉ ହଉ।
ଆପଣଙ୍କ ସହିତ କଥା ହେଇକି ବହୁତ
ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ହେଲେ ଏବେ ନାଇଁ ପରେ କଥା ହେଇ ପାରିବା କି?
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆପଣ ଯେତୁ କୁଆଡେ ଗୋଟେ ଯିବି କହୁଥିଲେ ସେଟା ହଉ ଆଜ୍ଞା ପରେ କଥା ହେବା ସାର୍। ହଉ ହଉ ହଁ ନମସ୍କାର।